ହ୍ୟାଲୋ ମ୍ୟାଡ଼ାମ ନମସ୍କାର।
ହଁ ନମସ୍କାର।
ହଁ କୋଉଠୁ କହୁଛନ୍ତି?
ହଁ ମୁଁ ପୁଥିରୁ ତମେ
ମୁଁ କହୁଛି କଟକ ଡିଷ୍ଟ୍ରିରୁ ଆପଣ ଡିଷ୍ଟ୍ରି କୋଉଠି?
ଖୋର୍ଦ୍ଧା ଡିଷ୍ଟ୍ରିକି ହିଁ କହୁଚି।
ହଁ ବ୍ଲୁଟୁଥ୍ ଲଗେଇଛନ୍ତି କି?
ନାଇଁ ଆଜ୍ଞା କୁହନ୍ତୁ।
ଆଚ୍ଛା ଆଚ୍ଛା ନା ସ୍ଲୋ ଶୁଭୁଚି ତ ସେଥିପାଇଁକା। ଆଉ ଆଉ କଣ କରୁଥିଲେ କଣ ଏବେ?
କିଛି ପର ପ୍ଲସ ଟୁ ସରିଛି ତ ଦୁଇ ବର୍ଷ ପାସ ଆଉଟ୍ କରିଚି, ପ୍ଲସ୍ ଥ୍ରି କରିବି। ଏବେ କିଛି ନାହିଁ ଘରେ ଅଛି ଏମିତି
ପ୍ଲସ୍ ଟୁ ଏବେ ସରିଲା ନା ଆଁ ସରିଲାଣି ଆଗରୁ?
ଦୁଇ ବର୍ଷ ହେଲା।
ଏ ବର୍ଷ ସରିଲା।
ଆଚ୍ଛା ଆଚ୍ଛା। ହଁ କଣ ଷ୍ଟ୍ରିମ୍ କଣ ରଖିଥିଲ?
ଆଚ୍ଛା ସାଇନ୍ସ ଷ୍ଟ୍ରିମ୍, କୋଉଠି କୋଚିଙ୍ଗ ନେଉଥିଲ?
ମୁଁ ଓଡ଼ିଶା ରୋଜଗାର କରିଥିଲି।
ତମ କଥାଟା ଏତେ ସ୍ଲୋ କାହିଁକି ଶୁଭୁଚି?
ଜାଣିପାରୁନାହିଁ କଣ ହେଇଚି।
କଣ?
ଏବେଏବେ ଶୁବୁଚି ଏବେ ଶୁବୁଚି।
ଟିକେ ଗ୍ୟୟ ଓ ହଁ।
ମୁଁ ସି ବି ଏସ ବି କୋର୍ସ କରିଥିଲି।
ଆଚ୍ଛା ସି ବି ଏସ୍ ରେ କରୁଥିଲ।
ମୋରପ୍ରସେଟେ ରହିଚି ସେଭେଟି ପ୍ରସେଟେରଖିଛି। ମୁଁ ଗ୍ରାଜୁଏସନ କରିକି ସେଥିପାଇଁ ମୁଁ ସେ ଟିଚରସିପ୍ ପାଇଁ ଇଏ ହେଉଛିଆଉ କମ୍ପେଟିଭ କଣ ମୋ ନିଜକୁନେଇକି ହାୟାର ବିଡି ଦେବି ପର ବର୍ଷରେ।
ଓ ହଁ। ହଁ ଦେଖ।
ନେଇକି ତତେ।
କଣ କହିଲ?
ଆପଣଙ୍କ ଏଜ୍ କେତେ।
ମୋର ତ ହେଲାଣି ଟେଣ୍ଟି ଫାଇପି
ମୋର ନାଇନ୍ ଟି ନାଇନ୍‌।
ସରି।
ନାଇଁ ଟିନି, ଆପଣ କଣ କରୁଚନ୍ତି?
ହଁ ନାଇଟିନ୍ ତ ବୁଝିଲି, ନାଇଁ ମୁଁ କରୁଛି ଜବ କରୁଛି ପ୍ରାଇଭେଟ ସେକ୍ଟରରେ।
କଣ ପିଧକଣ ପିଧି?
ଅ ଜବ ରହୁଛି ଏମିତି କି ଆମର କୋଚିଙ୍ଗି ସେଣ୍ଟର ରହୁଚି ଯୋ ଟିକିକି ପିଲାମାନଙ୍କୁ ଅଆଇ ଟି କୋଚିଙ୍ଗି ଦିଆହଉଛି। ଆକାଉଣ୍ଟାଣ୍ଟ ଜବ୍ ହେଇଗଲା କି ଅଲଗା ଜବ୍ ଯେମିତି, ଏମ ଏନ୍ ସି ରେ ପିଲା ବି ମାନେ ପାଉଛନ୍ତି ଚାକିରି।
ଆଜ୍ଞା।
ଆମର ଏଠି ଯେମିତି ତୁମର ରହୁଛି ଟାଲିଗ୍ରାଇମ୍, ଜି ଏସ୍ ଟି, ପି ପି ଏସ୍, ଏ ଏଇସବୁ ଉପରେ କୋର୍ସେସ୍ ଆମେ ପଢ଼ଉଛୁ।
ପଢେଇକି ତାଙ୍କୁ ଡାଇରେକ୍ଟ ଜବ୍ ବି ଦଉଚୁ।
ହୁଁ।
ଏମିତି କିଛି ନାହିଁ ଯେ କେବଳ କମର୍ସ ଷ୍ଟୁଡେଣ୍ଟ ଆସୁଛନ୍ତି, ଆମର ମାନେ ସାଇନ୍ସ ହେଇଗଲା ଆର୍ଟସ୍ ଷ୍ଟୁଡେଣ୍ଟ ମାନେ ବି ଆସିକିି ଏଠି କୋଚିଂ ନଉଛନ୍ତି।
ହୁଁ।
ହଁ ଏଇଟା କିନ୍ତୁ ହଣ୍ଡ୍ରେଡ୍ ପରସେଣ୍ଟ ତାଙ୍କର ପୁରା ମାନେ ହଁ- ହଁ। ଲାଇଫ୍ ଟାଇମ୍ ପର୍ଯ୍ୟନ୍ତ ତାଙ୍କର ଏଇଟା ରହିଲା ଜବ୍, ସେମାନେ ପୁରା ସିକିଓର କରିକି ରଖିପାରିବେ ତାଙ୍କ ହାତରେ।
ହୁଁ।
ଏତେ ପଢିବା ଅପେକ୍ଷା ମାନେ ମାନେ ଏଥିରେ ଡାଇରେକ୍ଟ ପଢ଼ିକି ବି ପିଲା ଏମ୍ ଏନ୍ ସି ରେ ଚାକିରି ପାଉଛନ୍ତି।
ଯେମିତି ଏସ ଏନ୍ ଜି ଆଲର୍ଟ ହେଇଗଲା, ଉଇ ପ୍ରୋ ଇନ୍ଫୁସିଏନ୍ସ ପୁଅ ପିଲା ପ୍ଲେସମେଣ୍ଟ ପାଉଛନ୍ତି।
ହୁଁ।
ହୁଁ। ଆଉ ତମେ ବିଷୟରେ କିଛି କୁହ, ତମ ଘରେ କିଏ କିଏ ଅଛନ୍ତି?
ମୋର-ଅ-ଅ-ଅ ବାପା, ମା, ମୁଁ, ସାନ ବି ଅଛି ଆଉ। ଗୋଟେ ଜଏଣ୍ଟ ଫ୍ୟାମିଲି ତ ସବୁ ରହୁଛୁ ଦାଦା, ଖୁଡୀ, ବଡା ବାପା, ବଡ଼ ବୋଉ ସାଙ୍ଗରେ ଅଛୁ।
ଆଚ୍ଛା ଆଚ୍ଛା। ଏ ଆମର ବି ଜଏଣ୍ଟ ଫ୍ୟାମିଲି। ଆମେ ବି ସମସ୍ତେ ମିଶିକି ରହୁ। ହୁଁ। ଆଉ କୁହ ତମ ଜୀବନର ଲକ୍ଷ୍ୟ କଣ?
ଆଶା ରଖିଛି।
ତମେ ଫୋନ୍ ଟା କୋଉଠି ରଖି କହୁଛ କହିଲ କାନରେ ଦେଇଛ ନା କୋଉଠି ଥୋଇକି କହୁଛ?
କାନ ରେ ଦେଇଛି ବା।
ଚାପି ଦେଇଛ କି କାନ ରେ?
ନାଇ ନାଇଁ।
ଆଚ୍ଛା ନାଇଁ କ୍ଲିୟରଲି ଆସୁନି ତ ତମ କଥା ଟା। ସ୍ପଷ୍ଟ ଭାବେ ଶୁଭା ଯାଉନି ଟିକେ ସ୍ଲୋ
ଏବେ ଶୁଭୁଛି?
ହଁ
ଏବେ ଶୁଭିଲା?
ହଁ ହଁ କୁହ।
ନା ମୁଁ ଭାବୁଛି ଗୋଟେ ଟିଚର୍ ହେବି ମ୍ୟାଥ୍ ଟିଚର ହେବି ଭାବୁଛି ଆଶା ଅଛି।
ଆଚ୍ଛା ଆଚ୍ଛା ମ୍ୟାଥ୍ ଟିଚର ହବ। ମ୍ୟାଥ୍ ତମର ଭଲ ହୁଏ ତାହେଲେ?
ହୁଁ ହୁଁ।
ମୋର ତ ପ୍ଲସଟୁରେ ମ୍ୟାଥ୍ ବହୁତ ଖରାପ ହେଇଥିଲା।
ହଁ କଣ ସାଇନ୍ସ୍ କୁ ସାଇନ୍ସ୍ ନେଇଥିଲେ?
ହଁ ଫିକ୍ସି ଏମେ।
ହୁଁ ମୁଁ ବି ସେୟା।
ସିଏ କଣ
ମୁଁ ବି ପି ସି ଏମ ୟୁ।
ହୁଁ,
କଣ?
ଆପଣ ତ ଖୋର୍ଦ୍ଧା ଡିଷ୍ଟ୍ରିକ୍ଟରେ ଯାଉଛି ନା ବିଜେପି କଲେଜ।
ହଁ ବିଜେପି କଲେଜରେ ପଢୁଥିଲ।
ମୁ ସେଇଥଠି ପକେଇଛି ପ୍ଲସ୍ ଥ୍ରୀ।
ଆଚ୍ଛା, ଆଚ୍ଛା ଆଚ୍ଛା।
ନା ଆପଣଙ୍କ ଡିଷ୍ଟ୍ରିକ୍ଟ ଯାଉଛି ବା।
ହଁ। ବିଜେପି କଲେଜଟା ଆମର ଏଇ କଳ୍ପନା ପାଖରେ ପା।
ଏବେ ଯେମତି ଆସିଲା ସିଲେକ୍ସନ ସେକେଣ୍ଡ ସିଲେକ୍ସନ୍, ସେଟ ପଢିବି।
ଆଚ୍ଛା ନାଇ ଭଲ।
ଆପଣ ଆପଣ କଣ ଜୀବନ ଜୀବନ ଯାପନ ବିଷୟରେ?
ମୋ ଜୀବନରେ ଅ ଲକ୍ଷ୍ୟ କଣ ଯାହା ତ ଥିଲା ହେଇପାରିଲାନି ଆ ପଇସା ପ୍ରୋବ୍ଲେମ୍ ହେଲା ଯେହେତୁ। ପଢି ପାରିଲିନି ହଁ ମୋର ମେଡିକାଲ ଲାଇନରେ ଯିବାକୁ ବହୁତ ଇଛାଥିଲା, ଟେଷ୍ଟ ବି ଏ ସି ନର୍ସିଂ କରିବାକୁ ଇଚ୍ଛା ଥିଲା।
ଆଜ୍ଞା।
ହୁଁ। ହେଇଗଲାଣି ଯୋଉଟା କି କିଛି ମାନେ ଅ-ଅ ଘର ଅସୁବିଧା ଟିକେ ରହିଲା।
ଆଜ୍ଞା। ଫାଇନାସିଆଲ ସପୋର୍ଟ ମିିଳିଲାନି ଆଉ
ନା ଫାଇନାସିଆଲି ଟିକେ ଘର ର ଟିକେ ଇଏ ରହିଲା ତ। ହେଇପାରିଲାନି ଆଉ ମୁଁ ନହେଲେ ଗ୍ରାଜୁଏସନ କରିଛି।
ହୁଁ।
ପ୍ଲସ ଟୁ ପରେ ଗ୍ରାଜୁଏସନ କରିଛି ତାପରେ ମାନେ ମଝିରେ ମାନେ ହେଇନଥାନ୍ତା କାହିଁକି ମୁଁ ନର୍ସିଂରେ ଯାଇଥାନ୍ତି, ଏମିତି ହେଲା କି। ମୁଁ ପ୍ଲସ ଟୁ ସରିଲା ମୋର ଗୋଟେ ବର୍ଷ ଗ୍ୟାପ୍ ହେଇଗଲା ମୋର ମଝିରେ। କାହିଁକିନା ଘରେ ଟିକେ ବାବାଙ୍କ ଦେହ ଖରାପ ହେଇଗଲା। ବାବା ହସ୍ପିଟାଲରେ ପଡ଼ିଲେ ଜେଜଙ୍କର ବି ମାନେ ଦେହ ଖରାପ ହେଇଗଲା ହସ୍ପିଟାଲରେ ପଡ଼ିଲେ। ତାପରେ ପ୍ଲସଟୁ ପରେ ଭାଇ ମୋ କହିଲା କି ଯୋଉ ଫ୍ରଙ୍କଫିନ୍ ଇନଷ୍ଟିଚ୍ୟୁଟ ଶୁଣିଥିବ। ଏୟାର ହଷ୍ଟେସ୍ ଆଭିସନ୍ ଟ୍ରେନିଂ ଦଉଛନ୍ତି ଫ୍ୟାଙ୍କଫିନ୍। ହଁ ସେଇଠି ଶୁଣିଥିବ ଆଉ ସେଠି ଯୋଉ ଟ୍ରେନିଂ ଦିଅନ୍ତି। ଭାଇ ନେଇକି ମୋର ସେଠି ଆଡମିଶନ କରେଇଦେଲା, ମୁଁ ମନା କରୁଛି ମୁଁ ବି କାନ୍ଦିଲି ମୁଁ କହିଲି ନା ମୁଁ ସେଥିରେ ଯିବିନି, ମୁଁ ନର୍ସିଂ କରିବି ମୁଁ ନର୍ସିଂ କରିବି ମୋତେ ପ ସେଥିରେ ପସାନା। ସେ ନେଇକି ଆଡମିସନ କରିଦେଲା, ଯେହେତୁ ସେଠି ତ ତମେ ଜାଣିଥିବ ମାନେ କିଛି ବି ହାଁ ସତ ନାଇଁ ସେଗୁଡା ସବୁ ମିଛ ହେଲା। ଆ ତାପରେ ସେଠି କଣ ହେଲା ନା, ସେ କ୍ଲାସେସ୍ କରେଇଲେନି କ୍ଲାସ୍। କରିଲେନି ଯେମିତି। ଆମ ମାନେ ବାଧ୍ୟହେଇକି ମୁଁ ପଇସା ପେମେଣ୍ଟ ବି ଦେଇଦେଇଥିଲି, ରିଟର୍ନ ଦେଲା ବେଳକୁ ସେ ପଇସା କାଟିକି ରଖି ରଖିଲେ ଆଉ ଦେଲେନି ପଇସା।
ହୁଁ।
ହୁଁ ଏପଟେ କଣ ଆଡମିସନ ବି ପ୍ଲସ ଥ୍ରୀ ର ସରିଯାଇଥିଲା।
ହୁଁ।
ପ୍ଲସ ଥ୍ରୀ ଆଡମିଶନ୍ ଏପଟେ ସରିଯାଇଥିଲା, ଆଉ ସେଥିପାଇଁ ମୋର ୱାନ ୟର ଗ୍ୟାପ ହେଇଗଲା ମୋର ଭଲ କ ମାନେ କେମିଷ୍ଟ୍ରି ଅନର୍ସରେ ବି ପଳେଇ ଆସିଥିଲା ମୋର।
କେମିଷ୍ଟ୍ରୀ ଅନର୍ଶ ରେ ମୁଁ ଆ ଚାହିଁଥିଲେ ବି କରିଦେଇଥାନ୍ତା ଆଡମିସନ୍। ତାପରେ ମୋ ଭାଇ ଯାଇ କି ପ୍ଲସ ଥ୍ରିରେ ତା ଆର ବର୍ଷ ମୁଁ ବି ଯାଇନି ଫର୍ମ ଆପ୍ଲାଏ କରିବା ପାଇଁକା। ସିଏ କୋଉ କଲେଜ ଚୁଜ କଲା, କଣ ଅନର୍ସ ରଖିଲା ମୁଁ ଜାଣିନି ଜୁଲୋଜି ଅନର୍ସରେ ମୋର। ଆସିଲା ପାଖ କଲେଜରେ। ଯୁଲୋଜି ଯୁଲୋଜି ଅନର୍ସ ଲାଷ୍ଟ ମୁଁ ବାଧ୍ୟ ହେଇକି ପଢିଲି।
ହୁଁ।
ନହେଲେ ମୋର ଇଚ୍ଛାଥିଲା ବଟାନୀ ନହେଲେ କେମିଷ୍ଟ୍ରିରେ ପଢିବା ପାଇଁ। ମୋ ଦେଇ ଫିଜିକ୍ସ ତ ହବନି ଫିଜି ସେ କଣ କରିବା ଆଉ କଣ?
ଫିଜିକ୍ସ ରେ ଭଲ ହୁଏ ନାଁ ନା କଁ।
ନା ନା ଫିଜିକ୍ସ ଟା ମାନେ ଏତେ ଇଏ ହୁଏନି। ମ୍ୟାଥ ଟା ମୋର ଭଲ ହୁଏ। କିନ୍ତୁ ମ୍ୟାଥ ଟା ମୋର ଏକ୍ଜାମ ରେ କଣ ହେଲା କେଜାଣି ପୁରା କମ୍ ମାର୍କ ରହିଲା ମ୍ୟା ତ ଟା ମତେ ଭଲ ଲାଗେ।
ଆଉ ସାର୍ ଯୋଉ ସାର୍ ପଢାନ୍ତି ସେ ସାର୍ ବି ବହୁତ ବଢିଆ।
କେତେ ଥିଲେ ଆପଣଙ୍କ ମ୍ୟାଥ୍ ରେ।
ହାଁ।
ଆପଣଙ୍କ ମ୍ୟାଥ ରେ କେତେଥିଲା।
କହିଲି ବା ପୁରା ପାସ୍ ମାର୍କ ଥିଲା ମୋର ଥାର୍ଟି ଫାଇପ ନା ଥାର୍ଟି କେତେ ଥିଲା।
ହୁଁ।
ଇଂଲିଶ ରେ ମାନେ ଫାଷ୍ଟ ଡିଭିଜନ ଆସିଥିଲା। ଆଉ ଓଡିଆରେ ବି ସେତିକି ଆସିଥିଲା। ସବୁଥିରେ ଭଲ ଆସିଥିଲା। ଏଇ ଯେ ମୋର ମ୍ୟାଥରେ କମି ଯାଇଥିଲା ପୁରା।
ମ୍ୟାଥରେ କମିଯାଇଥିଲା, ଫିଜିକ୍ସ ରେ ବି କେତେ ଥିଲା ମୋର ବି ମନ ନାହିଁ। ବାୟୋଲୋଜିରେ ବି ସେମିତି ସେ ସିକ୍ସଟି ଫାଇଭ୍ ନା ସେଭେଣ୍ଟି ଫାଇଭ୍ ପାଖା ପାଖି କଣ ଏମିତି ଆସିଥିଲା।
ଏତେ ଭଲ ହେଇନଥିଲା କାହିଁକି ହଁ।
ଆପଣଙ୍କ ପାଦ
ସରି ଶୁଭୁନି।
ଆପଣଙ୍କର କୋଉ ପର୍ବପର୍ବାଣି ଭଲସେ ପାଳନ ହୁଏ, କଣ କୁହନ୍ତୁ।
କଥା ଟା ଟିକେ କଲେ କେମତି କଟୁଛି କାହିଁକି ମାନେ ପବନ ହଉଛି କି କୋଉଠି ଫ୍ୟନ୍ ଆଗରେ ବସିଛ ନା କଣ?
ମୁଁ ବାହାରେ ଅଛି।
ଆଚ୍ଛା ନାଇଁ କଥାଟା କଟୁଛି ତ, ମାନେ ଭଲରେ ଶୁଭୁନି କାହିଁକି ଖାଲି କଟୁଛି କଥାଟା ପବନ ଆସିଲା ଭଳିଆ କି କଣ?
ସେଇଭଳିଆ ହଉଛି।
ଆପଣଙ୍କ କଣ ମାନେ ସେଠି ପର୍ବପର୍ବାଣି କଣ ପାଳନ ହୁଏ
ପର୍ବପର୍ବାଣି କଥା କଥା ହବା। ପର୍ବ ପର୍ବାଣୀ ତ କଣ
ସବୁ ପର୍ବବାଣି ହିଁ ଭଲ ଲାଗେ। ସେମିତି କିଛି ନାହିଁ ଓଡିଆ ପର୍ବ ଇଏ ପର୍ବପର୍ବାଣି ଆସିଲା ମାନେ କିଛି ଗୋଟେ ନୂଆ ଚମକ ଆସିଯାଏ ଘରେ।
ଇଆଡ଼େ ଭଲ ରଜ।
ହୁଁ ସବୁ ସବୁ ଭଲ ଲାଗେ।
ଆଜ୍ଞା।
ହୁଁ। ହ ହଉ ମୁଁ କଲ୍ କରିବି ପରେ କଥା ହେବା। ଭଲ ଲାଗିଲା କଥା ହେଇ ତମ ସାଙ୍ଗରେ।
ଧନ୍ୟବାଦ।
ହୁଁ ଧନ୍ୟବାଦ ଜୟ ଜଗନ୍ନାଥ।